ହ୍ୟାଲୋ ଜୟ ଜଗନ୍ନାଥ ହଁ ହଁ ଭଲ ଅଛ?
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ସେମିତି ଆଉ ବ୍ୟସ୍ତବହୁଳ ଜୀବନରେ ଟିକେ ଟାଇମ୍ କାଢିକି କଥା ହବା କଥା ଆଉ ହୁଁ।
ଆଉ ଆପଣ ଡିନର୍ ସାରିଲାଣି?
ହଁ ଡିନର୍ ସରିଲାଣି ଡିନର୍ ସରିକି ହଁ କୁହ
କଣ ରୋଷେଇ ହେଇଥିଲା ଅଜି?
ହାଲୋ। ଆଜି ଯେହେତୁ ଖରା ଯେହେତୁ ଖରା ଦିନ ଚାଲିଛି ଆମ୍ବର ତ ଏଭେଲେବିଲିଟି ମାନେ ଜାଗା ଜାଗାରେ ପାଇଯିବ ସେମିତିରେ ଭାତ ଡାଲି ପାମ୍ପଡ ଆଉ ଭଜା ହେଇକି ଆମ୍ବଟେ ଆମ୍ବ ଯୋଉ ପାଚ ଲା ଆମ୍ବ ସେଇଟା ହେଇକି ଖାଇଛୁ ଆଉ। ଆଉ ତମର
ମୋର
ହେଲେ ହଁ।
ମୁଁ ଭାତ ଟିକେ ରଖିଥିଲି ଆଉ। ପଣ୍ଡା ଆମଲେଟ ଆଉ ଏକୁଟା ମଣିଷ ମତେ ଏତେ ରୋଷେଇ ବି ଆସେନି
ହଁ ଅଣ୍ଡା ଆମଲେଟ ତ ହେଲା ଲଗଜରୀ ଆଇଟ ସେଇଟା ଗୋଟେ ଏଟା ଆଉ
ହଁ।
ହଁ।
ମୋ କ କ ଲବଜିି ରାଇ ଭଲ ହେଲା ଆଉ କେହି ବି ଜଣେ ମନେକୁ ବ କଥା ଆଉ ଯେତେ ପ୍ରକାର ମି ଅଛି କର କି ଆଉ
ନାଇଁ ନାଇଁ ନିହାତି ମତେ ଅଣ୍ଡା ବେଶୀ ପସନ୍ଦ ଆପଣ ଯଦି କହିବେ ମାଂସ ପସନ୍ଦ ନା କଣ ପସନ୍ଦ ଆଇ ତ ଆମିଷ ଭିତରୁ ମତେ ଅଣ୍ଡା ପସନ୍ଦ ହୁଁ।
ମତେ କିନ୍ତୁ ଅଣ୍ଡା ଜମା ଭଲ ଲାଗେନି କାହିଁକିନା ଅଣ୍ଡା ଖାଇ ଖାଇନ୍ତୁ ନିଜ ଅଣ୍ଡା ଭଳିଆ ହେବନି।
ହଉ ବୁଦ୍ଧି ଆ ଆପଣଙ୍କ ବୁଦ୍ଧିକୁ ଦେଖିଲେ ସେ ଶାରୀରିକ ଯାହାବ ଅନଫିଟ ଅଛି ସେଟା କିଛି ମାନେ ମ୍ୟାଟର କରୁନି ଆଉ। ଆପଣ ଆପଣ ତ ଜ୍ଞାନର ଭଣ୍ଡାର ରା ଆଉ
ନା ନା ନା ସେଇଟା ଭୁଲ କେହି ଜ୍ଞାନ କାମଉନାହାନ୍ତି ମାନେ ସମୟ ମୁଁ ଭାବେ ଈଶ୍ୱର ହେଉଛ । ମୁଁ ଯେ ସେ ହିଁ ଆମକୁ ଠିକ ସମୟରେ ଠିକ ମାନେ ଠିକ ବୁଦ୍ଧି ଦିଅନ୍ତି। ଯଦି ବା କିଛି ଆମେ ଭଲ କରୁ ସେଇଟା ଯଦି କିଛି ଭୁଲ ପ୍ରଭାବ ପଡେ ବିି ମୁଁ ଭାବେ ସେଇଟା ଈଶ୍ୱରଙ୍କ ସୃଷ୍ଟି। ଆପଣ ଈଶ୍ୱରଙ୍କୁ ମାନନ୍ତି ଈଶ୍ୱରଙ୍କୁ ମାନ ।
ହଁ ମୁଁ ବହୁତ ମାନେ ଈଶ୍ଵରଙ୍କୁ। ଆଉ ମାନେ ଆ ମୁଁ ଟିକେ ସ୍ପିରୁଚୁଆଲ ବି ଜୀବନ ଯାପନ କରେ। ସ୍ପିରୁଚୁଆଲିଟି ଜୀବନ ଯାପନ ଆଉ ହଁ।
ନାଁ ସେ ତ ଠିକ। କାହିଁକି?
ହଁ ହଁ ହଁ।
ଆଧ୍ୟାତ୍ମିକତା ଟା କୌଣସି ତ ଅଲଗା କଥା। କିନ୍ତୁ ଆଧ୍ୟାତ୍ମିକତା ନ ରହିଲେ ନା ନିଜକୁ ବୁଝି ହୁଏ ନା ସଂସା ବୁଝି ହୁଏ ନା ସମାଜକୁ। ବୁଝି ହୁଏ ନା ସରକାରଙ୍କୁ ବୁଝି ହୁଏ ନା ସେ ଉପରେ ଥିବା ସରକାର ମାନେ ଭଗବାନଙ୍କୁୁ ବୁଝିହୁଏ।
ହୁଁ ନିହାତି ଭାବରେ ଆଧ୍ୟାତ୍ମିକତା ଗୋ ଗୋଟେ ଆଶାଟେ ଦିଏ ମଣିଷକୁ ଯାହାବି ସିଏ ଜୀବନରେ କରିବା ପାଇଁ ଚାହୁଁଛି। ଆଧ୍ୟାତ୍ମିକତା ନଥିଲେ ସେ ଆଶାଟା ପୂରଣ ହେବା ଭିତରେ ହିଁ ତମର ବଳ ସେଟା କମି ଯାଇଥାଏ। ତ ଆଧ୍ୟାତ୍ମିକତା ତ ନିହାତି ଜୀବନ ପାଇଁ। ହୁଁ ହ୍ୟାଲୋ।
ହଁ ହଁ ହଁ ମ୍ୟାଡମ କୁହନ୍ତୁ।
ହଁ ମୁଁ ସେଇଟା ହିଁ କହୁଥିଲି ଆଧ୍ୟାତ୍ମିକତା ପାଇଁ ବିଭି ଆଧ୍ୟାତ୍ମିକତା ପାଇଁ ସେମିତି କିଛି ନଥାଏ ଯେ ଆମେ କୋଉ ଈଶ୍ଵରଙ୍କୁ ପୂଜା କରିବା ସବୁ ଈଶ୍ଵର ମୋ ହିସାବରେ ଏକ ଈଶ୍ଵର ଆମ ଆମେ ଯୋଉ ଭଳି ଭାବରେ ନିଜ ବାପାଙ୍କୁ ଆମେ ବାପା ଡାକୁଛୁ ଆଉ ଆମର ଯେତିକି ସବୁ ଦାଦାଙ୍କ ପୁଅ ଝିଅ ଅଛନ୍ତି ସେମାନେ ବଡ ବାପା ଡାକୁଛନ୍ତି କିଏ ତ ମାମୁଁ ଡାକୁଛି କିଏ ତ ଭାଇ ଡାକୁଛନ୍ତି ତ ଏକ ହିଁ ମଣିଷକୁ ଗୁଡାଏ ଲୋକ ଗୁଡାଏ ଭାଷାରେ ଡାକୁଛନ୍ତି ତ ସେଇ ସେମିତି ହିସାବରେ ଏକ ହିଁ ଈଶ୍ୱରଙ୍କୁ ଗୁଡାଏ ଲୋକ ଗୁଡାଏ ପ୍ରୋସେସ ରେ ଡାକୁଛନ୍ତି ଗୁଡାଏ ରୀତି ଅନ୍ୟ ଅନ୍ୟ ରୀତିରେ ଡା ମୋର ହିସାବରେ ସେଇ ଗୋଟେ ହିଁ ଇଶ୍ ଈଶ୍ଵରଙ୍କୁ ନିଜେ ସଚୋଟ ରହିକି ଯଦି ଆମେ ଡାକିବା ଦେନ ଆଧ୍ୟାତ୍ମିକତାରେ ହିଁ ଆମେ ଗୁଡାଏ ଆଶ୍ଚର୍ଯ୍ୟକର୍ମ ଦେଖିପାରିବା। ହୁଁ।
ହଁ ନାଇଁ ଆଶ୍ଚର୍ଯ୍ୟ ହଁ ମୋର ମତାମତ ଏଇଆ ଯେ ଆ ଲାଇଫ ମିରାକିଲ ହବ ନହବ ସେଇଟା ଆମ ହାତରେ କଥା ନୁହେଁ। କିନ୍ତୁ ଏତିକି କଥା ମିରାକେଲ ହ ହବ ନହବ ଜାଣିନି କିନ୍ତୁ ଗୋଟେ କାର୍ଯ୍ୟ କରିବା ପାଇଁ ସାହସ ଶକ୍ତି ଯୋଉ ଯେତିକି ଆମେ ସଞ୍ଚୟ କରିବା ଦରକାର ଯେତିକି ଆମ ଭିତରେ ଯୋଉ ସଂଶୟ ରହିଥାଏ ମାନେ ଯୋଉ ଭୟ ରହିଥାଏ। ସେ ସଂଶୟ ଟା ଦୂରଭୂତ କରିବାରେ ଇଶ୍ ଆଉ ଆଧ୍ୟାତ୍ମିକତା ଟା ବହୁ ପରିମାଣରେ ସାହାଯ୍ୟ କରେ। ନାଇଁ କହିଲା ଭଳିଆ ଆମେ ନିଜ ପାଦରେ ବାଟ ଚାଲୁ, ହଁ ତ, କିନ୍ତୁ ଈଶ୍ଵରଙ୍କ ଭରସାରେ। ନିଜ ପାଦରେ ବାଟ ଚାଲିଲେ କିନ୍ତୁ ଈଶ୍ଵରଙ୍କ ଘରେ ଭରସାରେ।
ଈଶ୍ଵରଙ୍କ ଭରସାରେ ଗୋଟେ ଆସ୍ଥା ଆଉ। ହୁଁ ନିହାତି ନି ଅ ଅ ଗୋଟେ ହଁ। ହଁ ମୁଁ ମୁଁ ଯେପରି କହିଲି ମୁଁ ସବୁ ଈଶ୍ୱରଙ୍କୁ ମାନେ। ଆଉ ମୋ ଲି ଅ ମାନେ ଆଉ ପ୍ରତ୍ୟେକ ଈଶ୍ବରଙ୍କ ଠାରେ ମୋର ଆଧ୍ୟାତ୍ମିକତାର ଗୋଟେ ବନ୍ଧନ ଅଛି ମୁଁ ସବୁ ଈଶ୍ଵରଙ୍କୁ ମାନେ ମୁଁ କରେ ଅ ସବୁ ଧର୍ମରେ ସବୁ ଈଶ୍ୱର ହିଁ ମାନବିକତା ବିଷୟରେ କହିଛନ୍ତି। ତ ମୁଁ ଯେହେତୁ ମାନବିକତାକୁ ମାନେ ମୁଁ ସବୁ ଈଶ୍ବରଙ୍କୁ ମାନେ।
ହଁ ନା ଏ ଏବେ ପୁରୀ ଯାଇ ଚନ୍ତି ବୁଲିବା ପାଇଁ?
ହଁ ପୁରୀ ଯାଇଛି ପୁରୀ ଯାଇଛି ଅ ମାନସିକ ଭାବରେ ମତେ ଯୋଉ ଶାନ୍ତି ମିଳିଛି ସେଠି ଅ ସେ ହା ତାହା ପ୍ରଶଂସା କଲେ କମ ହିଁ ପଡିଯିବ। ତ ସେଇ ଶାନ୍ତି ସେଇ ଆସ ମାନେ ଯୋଉ ମୋର ମନସ୍କାମନା ବି କେତେଟା ପୂରଣ ହେଇଛି ସେଠୁକୁ ଯାଇକି। ହୁଁ।
ହଁ ନାଇଁ ପୁରୀ ହଁ ହଁ ମୁଁ ପୁରୀ ଯାଇଛି। ଆ ପିଲାବେଳେ ଯାଇନ ଥିଲି ଏବେ ଏବେ ଯାଇଛି ଥରେ ଦି ଥର। ଯାଇନଥିଲି ସୁଯୋଗ ମିଳିତେ ମିଳିନଥିଲା ମାନେ ମୁଁ ଭାବେ ବୋଧେ ସମସ୍ତେ କୁହନ୍ତି ଏଇଥିରେ ବା ତବତା କେତେ ଅଛି। ଯଦି ଜଗନ୍ନାଥଙ୍କ ଡୋ ଜଗନ୍ନାଥଙ୍କ ଡୋରି ନ ଲାଗେ ମଣିଷ ଯାଇପାରେନି।
ନିହାତି ନିହାତି ହଁ କାହାର କୋଉ ସମୟରେ ଡୋରିଟା ଲାଗିଥାଏ। ହୁଁ କାହାର କୋଉ ସମୟର ଡୋରିଟା ଲାଗିଥାଏ।
ସେ ଡୋରି ନ ଲାଗିଲେ ବି ନାଇଁ ଯଦି ପ୍ରଭୁଙ୍କ ଡୋରି ମୋ ପାଖରେ ଲାଗି ପାରୁନି ମୋ ଡୋରିଟା ପ୍ରଭୁଙ୍କ ପାଖେ ଲଗେଇକି ନିଜେ ଯିବି ପଳେଇଯିବି। ସେଇଆ ଭାବିକି ବେଳେ ବେଳେ ପଳେଇଯାଏ।
ଆଚ୍ଛା ଆଚ୍ଛା। ପ୍ରଭୁଙ୍କର ଡୋରି ଆ ତ ସବୁବେଳେ ହିଁ ଆମ ଠାରେ ଲାଗିଥାଏ। କଥା ହଉଛି ଆମେ ସମୟ କାଢିକି ତାଙ୍କ ପାଖକୁ ଯିବାର ଆବଶ୍ୟକତା ଅଛି। ତ ଡୋ ଡୋରି ସେତେବେଳେ ଷ୍ଟ୍ରଙ୍ଗ ହବ ଯେତେବେଳେ ଆପଣଙ୍କର ଇଚ୍ଛା ଆସିବ ଆଉ ସେଇଟାକୁ ହିଁ କୁହନ୍ତି ଡୋରି ଷ୍ଟ୍ରଙ୍ଗ ହେଇକି ଲାଗିଥାଏ।
ହଁ ଏଠି ତ କୌଣସି ଆଉ ବାସ୍ତ ସ୍ତବିକ ଡୋରି ନାଇଁ ସେଇଟା ହଉଛି ଆମ ଭାବନାର ଡୋରି ବିଶ୍ୱାସ, ଡୋରି ଆସ୍ଥାର ଡୋରି ମାନେ ଯୋଉ କୁହନ୍ତି, ଗୋଟେ କାଳ୍ପନିକ ଡୋରି,
ହୁଁ ହୁଁ ହୁଁ ଆସ୍ଥାର ଡୋରି,
ପୁରୀ ଜାଗା ପୁରୀକୁ ନେଇ ମୋର ଅନୁଭୂତି ଯେ, ମୁଁ ପୁରୀ ଯେତେବେଳେ ଗଲେ ମତେ ପୁରିଟା ନୂଆ ଭଳିଆ ଲାଗେ।
ଆଚଛା ଆଚ୍ଛା
ମାନେ ମୁଁ ଯେତେ ଥର ବି ଯାଇଛି ଯ ମାନେ ଦ ଦିନ ଥର ଯାଇଛି ବେଶୀ ଯାଇନି। ମୁଁ ପ୍ରଥମ ଥର ଜାଇଥିଲି ପୁରୀକୁ ଯେନ୍ତି ଦେଖିଥିଲି ମତେ ପୁରୀ ଟିକେ ନୂଆଁ ଲାଗଗେ ତୃତୀୟ ଥରେ ଯେତେବେଳେ ମେ ପୁର ଆହୁରି ନୂଆ ଲାଗେ
ହଁ ହଁ ହଁ ହଁ,
ଜଣଙ୍କୁ ଆମେ ଧରନ୍ତୁ। ଧରନ୍ତୁ ଆମେ ଗୋଟେ ଜିନିଷ ଥରେ ଦେଖିଲା ପରେ ଆମକୁ ପୁରୁଣା ଲାଗିବା କଥା ଧୀରେ ଧୀରେ, ଏବେ ପୁରୀରେ କଣ ଅଛି, ସେ ଆମେ ଜାଣେ ପୁରୀ ଟା ସବୁବେଳେ ନୂଆ ଲାଗିଥାଏ।
ନିହାତି ନିହାତି ହଁ ସେ କୋଉ ବର୍ଷ ପୂର୍ବରୁ ସେଇ ମନ୍ଦିର ଟା ଆମର ଆଉ ଚୋଡଗଙ୍ଗ ଦେବ ଯିଏ ରାଜା ଥିଲେ ସିଏ ବନେଇଥିଲେ କୋଉ ବର୍ଷ ପୂର୍ବରୁ ସେଇ ମନ୍ଦିର କିନ୍ତୁ ସେଇ ମନ୍ଦିର ଆଜି ପର୍ଯ୍ୟନ୍ତ ତ ସିଏ ତେଜଆାନ ହେଇକି ଅଛି ସେ ମନ୍ଦିର ଆଜି ପର୍ଯ୍ୟନ୍ତ ଏକ ଆସ୍ଥାର ପ୍ରତୀକ ହେଇକି ସମଗ୍ର ପୃଥିବୀରେ ତାର ନାମ ଅଛି ତ ନିହାତି ଭାବରେ ସେଇ ଗୋଟେ ଐଶ୍୍ୱରିକ ଶକ୍ତି ଅଛି ସେଇ ମନ୍ଦିରରେ ସେଥିପାଇଁ ଆଜି ପର୍ଯ୍ୟନ୍ତ ସିଏ ବହୁତ ସମଗ୍ର ପୃଥିବୀର ଲୋକଙ୍କୁ ଟାଣି ଆଣୁଛି ତ ନିହାତି ଏକ ଅତୁଳନୀୟ କଥାଟା ଏଇଟା ହଁ
ନାଇଁ ମୁଁ ସେଇୟଆ ଭାବେ ଯୋଉ ମାନେ, ଉଁ ସେଇ ଯୋଉ ଜଗନ୍ନାଥ ମନ୍ଦିର ଯୋଉ ତାର ବେଢା ହଉ ମନ୍ଦିର ହଉ ଈଶ୍ୱର ହୁଅନ୍ତୁ ମାନେ ସବୁ ଯେତେବେଳେ ଗଲେ ବି ସେଟା ଦିବ୍ୟତ୍ଵ ସବୁବେଳେ ଅନୁଭୂତ ମାନେ ମତେ ଅନୁଭୂତ ହୁଏ। ମାନେ ସେଇ ମାନ ସେ ବଡ ଦାଣ୍ଡ ହଉ କି ସେଇ ଶ୍ରୀକ୍ଷେତ୍ର ହଉ କି ସେଇ ଶ୍ରଦ୍ଧା ବାଲି ହଉ ବା ସେ ସମୁଦ୍ର ହଉ ମାନେ ସବୁ ପ୍ରତି କୋଣ ଅନୁକୋଣରେ ପ୍ରଭୁ ଶ୍ରୀ ଜଗନ୍ନାଥ ରହିଛନ୍ତି। ତେଣୁ ସେଇ ଜଗନ୍ନାଥଙ୍କୁ ନେଇକି କି ଯୋଉ ଆମର ଚାରିଟା ଧାମ ଅଛି ସବୁଠୁ ଶ୍ରେଷ୍ଠ ଧାମ ନହେଲେ ମଧ୍ୟ ଚାରି ଧାମ ଭିତରେ ଗୋଟେ ମୁଖ୍ୟ ଧାମ ହଉଛି ଯୋଉ ଜଗନ୍ନାଥ ଧାମ। ସମସ୍ତେ କୁହନ୍ତି ଯେତେ ତିନି ଧାମ ବୁଲିଲେ ବି- ଯଦି ଚତୁର୍ଥ ଧାମାନ ଟିକେ ବୁଲି କି ନଯାଇ ତମର ମାନେ ତୀର୍ଥ ପୁରା ହୁଏନି ଏଣୁ ସେଇ ତୀର୍ଥ କରିବା ପାଇଁ ବି ସେ ସେମାନେ ତାଙ୍କୁ ସମସ୍ତେ ଆସିଥାନ୍ତି ଆଉ ଜଗନ୍ନାଥଙ୍କର ଷାଠିଏ ପଉଟି ଭୋଗ ହଉ କି ତାଙ୍କର ସେ ଅଭଢା ହଉ ସାମାନ୍ୟ ନିର୍ମାଣ ଟିକେ ପାଇବା ପାଇଁ ମଧ୍ୟ ଭକ୍ତ ମାନ ହଉ ରଣ ମଣିଷ ଟଟି ମ ମଧ୍ୟ ସବୁବେଳେ ବ୍ୟାକୁଳ
ହଁ ହଁ ହଁ ସେତିକି ଖାଇଲେ ନିଜକୁ ଏକ ପୁଣ୍ୟ ମନେ କରନ୍ତି ଲୋକମାନେ ଆଉ
ହଁ ଆତ୍ମହତ ମାନେ ମଣିଷର ପେଟ ଶାନ୍ତି ନହେଲେ ଏବେ ଆତ୍ମା ଶାନ୍ତି ହୁଏ ସେଇ ନିର୍ମାଣରେ ଟିକେଏ ପାଇ ସେ ଅଭଡ଼ା ଟିକେ ଖାଇ
ସେଇ ଅବଢା ଯୋଉ ଯୋଉ ପ୍ରଣାଳୀରେ ବନାଯାଏ ତାହା ବି ଏକ ଆଶ୍ଚର୍ଜନକ କଥା ମାନେ କୁହାଯାଏ। ଯେ ସବା ଉପର ଅବଢା ଯୋଉ ଥାଳିଟା ସେି ଆଗ ସିଧ ତ ଏହା ବି ଏକ ବି ମାନେ ବିସ୍ମୟକାରୀ ବୈଜ୍ଞାନିକ ଜିନିଷ ଟା ଯୋଉଟା କି ଅ ସମଗ୍ର ପୃଥିବୀରେ ମାନେ ଏକ ଆଶ୍ଚର୍ଯ୍ୟ ଜନକ ଘାତ୍ର ଘଟେ ତ ହଁ ଭଡ଼ା ହୁଁ ଅବଢା ଯେପରି ଦେଖିବା ଆମେ ଅବଢାର କେବେ ଅଭାବ ହୁଏନି। ପୁରୀ ମନ୍ଦିରରେ ଅବଢା ସମସ୍ତ ଙ୍କୁ ଅଣ୍ଟି ଯାଏ ଅଭଢା ସମସ୍ତେ ଖାଆନ୍ତି ଆଉ ତାକୁ ପୂ ଯଉ ଶୁଖେଇ କିନା ତାକୁ ଯେଉଁ ନିର୍ମାଲ୍ୟ ପରନ୍ତୁ ତା ଘରେ ଘରେ ରହିଲେ ଏକ ପବିତ୍ର ପିତ୍ରତାର ଆଶ୍ଛ ହେଇଯାଏ ନିର୍ମାଲ୍ୟ ଯୋଉ ଆମ ପ୍ରତି ଯୋଉ ଆମେ ଭକ୍ତିପୂର୍ଣ୍ଣ ଭାବେ ଯେତେବେଳେ ନିର୍ମାଲ୍ୟକୁୁ ଧରୁ କି ରଖୁ ସେ ଏକ ପବିତ୍ର ତାର ଜିନିଷଟା ହେଇଯାଏ ସେଇଟା ହ୍ୟାଲୋ ହ୍ୟାଲୋ ହଁ ହଁ ହୁଁ ଆପଣଙ୍କୁ ହଁ ହଉ ହଉ ଆପଣଙ୍କ ସହିତ ବି କଥା ହେଇ ଖୁସି ଖୁସି ଲାଗିଲା ହଉ ଆଗାମୀ ଦିନରେ ଆହୁରି କଥା ହବା ଆଉ ହଉ ରଖୁଛି ସାର